ଶୁଣାଗଲା? ହଁ ଭଲ
ହଁ ମୋତେ
ହଁ, ହଁ, ହଁ, ହଁ। କହ। କଣ କରୁଥିଲେ କି?
ଏଇ ଏବେ ଏଇ ରୋଷେଇ ସରିଲା ବସିଛି ଆଉ। ଆଉ ତମର ସେ
ଥୁ
ପଟେ ନା ଆଉ ତୋମର ସେପଟେ ଦ-ଦଶହରା ହଁ
ହଁ ଏପଟେ ତ ବଢିଆ ହୁଏ ପୂଜ
ହୁଁ
ସେ ତ ଦ-ସେ ମନ୍ଦିରରେ ଆଜ
ଟିକେ ଭଏସ୍ କ ଟୁଚି, ହଁ ଏବେ ଶୁବିଲା କୁହନ୍ତୁ।
ଏପଟେ ଷୋହଳ ଦିନ ପୂଜା ହୁଏନି କି ଷୋହଳ ଦିନ ପୂଜା ହେଇଯାଏ। ମନ୍ଦିରରେ ଆଗ ପୂଜା ଷ୍ଟାର୍ଟ ହୋଇଯାଏ ନି କି।
ହଁ
ହାଲୋ। ଶୁଣା ଯାଉଚି ତ ହଁ ଷୋଳ ଦିନ ପୂଜା ହୁଏ ମୂର୍ତ୍ତି ପୂଜା ହୁ ହଁ। ହଁ ନାଇଁ ମନ୍ଦିରରେ ବଢିଆ ପୂଜା ହୁଏ। ଭଲ ଲାଗେ ଠାକୁ ମ୍ ମାଙ୍କ ପୂଜା ବଢିଆ ସେ ହୁଏ ମୂର୍ତ୍ତି ପୂଜା ନାଇଁ ଏପଟେ ମେଳନ ପଡେନି କିଛିଛି ନା କଣ?
ଥୋ
ମେଳନ ହୁଏନି ନାଇଁ। ମେଲୋଡି ଫେଲୋଡି ହୁଏ ମେଳନ ହ
ବହୁତ ବଡ ଏହାକ୍
ହୁଁ।
ଆ ହଁ ୟା
ପଡ଼େ ତାଇଟା ମା ଦଶହରାକୁୁ ଆଉ ଦେବୀ ଦୁର୍ଗା ତ ଏମ୍
ହଁ ମିଜେକ
ଏଇ କୁଁବଧ୍ୟ କରିଥିଲେ ବୋଲି ଏ ଏଟା ପାଳନ ଆଉଓଁ।
ହଁଅ
ଏଇଟା କଣ ହିତ କରନ୍ତି ଲାଷ୍ଟ ଦିନରେ କରନ୍ତି କାରଣ ରାବ ବଅ
ହଁ।
ଓ ମାନେ ଶ୍ରୀରାମ ରାବଣକୁ ବଦ୍ଧ କରିଥିଲେ ବୋଲି ସେଇଟା ଚାଲିଚି ଆଉ।
ହଁ ରାବଣ ପୋଡି ହୁଏ ନା ନାଇଁ ସେପଟେ?
ଆସ୍। ହଁ। ହଁ ରାବ ମାନେ ଆମର ତ ଆଉ ଗୋଟେ ୱା-ଦି କିଲୋମିଟର ଛାଡିକି ଏମିତି ସବୁ ମେଳନ ଟାଇପ ର ପଡ଼ିଥାଏ। ମୁଁଁ।
ଆମର ଏଠି ଇଁନ ଆମର ଏଠି ହୁଏନି ନାଇଁ ରାବଣ ପୋଡି ହୁଏନି ଆଗରୁ ହୋଉଥିଲା ଏବେ ଆଉ ହଉନି ଆଗୁରୁ ହୋଉଥି ପ୍ଲାନ
ନାଇଁ ଆମର ଜାଗା ଏରିଆକୁ ନେଇକି ଆମର ଏପଟେ ହଁ ଆମର ଏପ ଆରେ ହ ମାନେ ଆମର ସବୁ ଗୋଟେ ଗୋଟେ ମୂ ର୍ତ୍ତି ମୂ ଡେକୋରେଟ କରିଥାନ୍ତି ଗାଁ ରେ ଗୋଟେ ଏ ଟପିକ ନେଇକି ଡେକୋରେଟ କରିଥିଲେ ଆଉ ଯହା ଲାଇଟିଙ୍ଗ ଉପରେ ସବୁ କର ଥିଲେ ଡେକୋରେଟ୍ କରିଥିଲେ ଧାନରେ ଠାକୁର ହେଇଥିଲେ ଆଉ ଏମତି ବାହାର ତ ଡେକୋରେସନ୍ ସେ ବୋହୁତ ଫେମସ୍ ହୁଏ ତବ୍ ମୁ ଆଁ ବର୍ଷ କିଛି ନୂଆ ନୂଆ ସେମାନେ କରିଥା ଥାନ୍ତି ହଉ
ହଁ କିନ୍ତୁ କଟକରେ ଦୋ ମେଢ ହୁଏନା କିନ୍ତୁ କଟ୍ କଟକରେ ଅଧିକ ମେଢ ହୁଏ ନା ବୋହୁତ ଚାନ୍ଦି ମେଢ ଚାନ୍ଦି ମେଢ ହୁଏ ଚାନ୍ଦି ମେଢ
ହୁଁ ଚାନ୍ଦି ମେଢ଼ ହୁଏ ହଁ
ହୁଁ ହଁଚ୍ କଟକ ସେଇଥିପାଇଁ ଫେମସ୍
ସେ ବହୁତ ହାଇ ଅ ହଁ ଆ ଦଶହରା ତ ପୁଅ ସବୁଠୁ ଭଲ ତ କା ପର୍ବ କହି ମାନେ କୁହନ୍ତି କି ବଙ୍ଗାଳୀ ମା ପର୍ବ ତ ସେମାନେ ହଁ ତ ଆମର ପୁରା ଦଶ ଦିନ ପୁରା ଆ ଲଗା ଲାଗି କରନ୍ତି କିଏ ତାଙ୍କ
ହୁଁ ହଁ ହଁ ଭଲ ଲାଗେ ହଁ। ହ୍ୱାଇଟ ରେଡ ରେ
ଆମର ଆମର
ଓ
ହଁ ଆଉ ଆମର ତ ଏପଟେ ମାନେ ଭିଡ ତ ବହୁତ ହୁଏ, ଯାଇପାରିବିନି ଲାସ୍ ତିନଦିନ୍
ହୁଁ
ରସ୍ତା ଜାମ୍ ତମେ ଯେବେ ଅର୍ଜେଟ ବି କୁଆଡକୁ ଗଲା ଆ ବହୁତ ଭିଡ ଥିଲା ସରିଯିବ ବୋଲି ସମସ୍ତେ ବୁଲିବାକୁ ଆମର ଦେଖିବାକୁ ଯାଆ କିନ୍ତୁ ବା-ଜାଣିଛ ସବୁ ଲାସ୍ ଘର ପାଖ ଲୋକ ଟ୍ରେନ ଫେଲପ ଯୋଉ କୁହନ୍ତି। କଲା ବେଳକୁ ବହୁତ ଭିଡ଼ ଛୁଆ ଛୁଆମାନଙ୍କୁ ନେଇକି
ହଁ ଗହଳିରେ ନବାକୁ କଷ୍ଟ
ଜ ଏତେ ମୋବାଇଲ ହଁ। ହଁ ଛୁଆ ମାନେ ଗୋଟେ ରାକ୍ଷସ ଗୋଟେ ବଡ ରାକ୍ଷସ କରିଦେଇଛନ୍ତି ମୁଁ ଧରିଛି ଯିଏ ଫୋନ ଦେଖିବ ତାକୁ ମୁଁ ନେଇଯିବି କହିଲି ଟା ଛୁଆ ମାନେ ଦେଖିକି ଭାରି ଡ ଡରୁଥିଲେ, ଥିଲେ ଆଉ ଫୋନ୍ ଦେଖିବେ ଛୁଆ ମାନଙ୍କ ଏମିତି ରାକ୍ଷସ ହଁ ରାକ୍ଷସ ଟାଇପ୍ ର ହେଇଥାଏ ନା
ହ
ଡରିକି ଛୁଆ ମାନେ ଆଉ ପାଖକୁ ବି ଯାଉନଥିଲେ।
ହଁ- ହଁ ଏମିତି ଗଲେ ଭଲ ଶିଖି ଶିଖିଆକୁ ମିଳିବ ନା ସବୁ
ହଁ
ଟ୍ରାଫିକ କିନ୍ତୁ ବହୁତ ଭସାଣି ଟା ବହୁତ ଭଲ ହୁଏ।
ହଁ ଭସମେ ହବ ସବୁ ବୁ-
ହ
ଏରିଆକୁର ସବୁ ଗୋଟେ ଗୋଟେ ମେଢ ସବୁ ଯିବେ ସେଇ
ହଁ ହଁ ହଁ ମୁଁ ଯାଇଛି ହଁ।
ଡେକୋରେଟ
ହଁ ଭଲ ଲାଗେ ହଁ।
କିନ୍ତୁ ଆମର ହଁ ତ ସମସ୍ତେ ଉପାସ ବି କରିଥାନ୍ତି। ଚୁଡ଼ି ସିନ୍ଦୁର ଫଳ ସବୁ ଭୋଗ ଲଗେଇଥାନ୍ତି।
ଛୋଟ ଝିଅ ମାନଙ୍କୁ ସବୁ ପୂଜା କରନ୍ତି ଅଷ୍ ତମେ ଏଇନା ନବମରେ। ହୁଁ। ଛୋଟ ଝିଅ ମାନଙ୍କୁ ପୂଜା କରନ୍ତି ସବୁ ନବ ହଁ ହଁ ଗିଫ୍ଟ ଦିଅନ୍ତି ଛୋଟ ପିଲାଙ୍କୁ।
ଦେବେ ଖାତା ବହି ହଁ ସବୁ ଚକୋଲେଟ ଖାଇବାକୁ ବି ପୁରୀ ତର ତରକାରୀ କିଏ କରିପାରିଲା ସେଇଟା କହନ୍ତି।
ହଁ ସେଟା ବହୁତ ଭଲ ଲାଗେ।
ସେଇଟା ଭଲ ଗୋଟେ ଭଲ ଜିନିଷ ଓ ହ।
ଛୁଆଟା ତ ସ୍କୁଟି ନେଇକି ଯିବ ମାନେ ଗାଡି ନେଇକି ଯିବ। ଯିବ ବାଇକ୍ ହଁ
ହଁ କାର ତ ବହୁତ ଟ୍ରାଫିକ
ହଁ ବହୁତ ଟ୍ରାଫିକ ତମେ ବାଇକ ରେ ତ ହଁ ବାଇକ ରେ ତମେ ହଇରାଣ ହେଇଯିବ କାର୍ ବହୁ ତମେ ବହୁତ ବାଟ
ଆମେ ଯାଇବି ପାରୁନା କାରଣ ଏତେ ଭିଡରେ ଯିବାଟା କଷ୍ଟ ହେଇଯାଏ ଦଳ ସେ ଏତେ ଭିଡରେ ଠେଲା ପେଲା ଖାଇବାକୁ କି ଥାଉ ଥାଉ ପଳେଇବ ସେଇଟା ଠିକ ସେଇଟା ଭଲ ସପ୍ତମୀ ଦିନ ବି ଚଳିବ ଅଷ୍ଟମୀ ନବମୀ ଦଶମୀ ତମ ହେଲା
ହଁ ହଁ।
ସେଇଠି ବି ତମେ ହଇ ହଇରାଣ ହେଇ ଯିବେ ଆଉ ଯିବା ଆସିବା କରିବା
ଜାଗରୁ
ହ ସେ
ରଖ ରଖ।
ହଁ ରାତି କିନ୍ତୁ କଣ କରିବୁ ଆଉ ରାତିରେ ଭିଡରେ ଯାଇପାରିବା ହଁ ହଁ ରାତିରେ ଦିନରେ
ହ।
ଏବେ ତ ରାତି ରାତି ଦିଟା ତିନିଟା ବେଳକୁ ବି ଲୋକ ହୁଏ ନା ଦିଟା ତିନିଟା ବେଳେ ଟିକେ ଫାଙ୍କା ରହୁଛି ବୋଲି ବୁଲି ଦବା ବୋଲି ସେ ରାତି ବାହାରିକି ଯାଇଥିଲୁ ସେଦିନ
ହଁ ଏବେ ବେଶୀ ଭିଡ ଯ ନେଇ ଆମର ମାନେ ଜଏଣ୍ଟ ଫ୍ୟାମିଲି ତ ଟିକେ ମୁଁ ଦୂରକୁ ହେଇଯାଉଛି ତ ପଳେଇ ଆସୁଛନ୍ତି ନା ଜଏଣ୍ଟ ଫ୍ୟାମିଲି ଛୁଆ ବହୁତ ଅଛନ୍ତି ଦୂର କୁ ବସ୍ କିଛି ଗୋଟେ ମାନେ ପ୍ରୋବ୍ଲେମ ହେଲେ ଝଗଡା ହେଲେ
ଠିକ ରେ ନ ଶୁଭିଲେ ପୁଣି ଠିକ
ହଁ ମ ମୁ
ହଁ ଭଏସ ଯଦି ନ ଠିକ ରେ ଶୁଭିବ ପୁଣି ଜଣା ପଡି ହଁ ଭଲ
ପ୍ରୋବଲେମ୍ ହଁ ହେଁ ହେଁ ଅ ଏବେ ତ କେତେ ଜୋରେ ଗରମ ହଉଛି। ରହି ହେଉନି ଆଉ।
ହୁଁ। ବର୍ଷା କାଲି ଆମର ଏପଟେ ଟିକେ ହେଇଗଲା। ସେ ଅଳ୍ପ ବର୍ଷା ହେଇକି ଯୋଉ ଛାଡି ଯାଉଛି ସେଇଟା ଆହୁରି ଆମକୁ
ବେଶି ଗରମ ଲାଗେ। ଏଠି ତ ଆଜି ବର୍ଷା ନାହିଁ କିଛି ନାହିଁ ପ୍ରବଳ ଗରମ ଲାଗୁଛି।
ହୁଁ ସେ ଏତ ଉ ଠିକ ନାହିଁ। ହୁଁ ହୁଁ।
ସେ ହବ ହୁଁ ହୁଁ ଛୁଆ ମାନଙ୍କର ଦେହ
ଛୁଆ ମାନଙ୍କ ଦେହ ଖରାପ ହେଇଯାଉଛି। ଶିବାଇ
ପିଏଇବ ଗ୍ଲୁକୋଜ ଦବ। ହବ ଇଏ ଜଳିୟ ଅଂଶ କମିଗଲେ ବି ହଇରାଣ ତ ଯେତେ ସିପିସିଏଣ୍ଟ ପାଣି ଦଉଥିବ ଓଆରଏସ୍ ବି ଦଉ ହ ଏଇ
ହୁଁ
ତ ହଉ ହେଇଯାଉଥିବ। ଛନ୍ତି ସେମାନେ ଆହୁରି ଛୁଆ ମାନେ କେତେ ଇଏ ଯେତେ ଓ ଆର ଏସ୍ ପାଣି ହେ ଟିକେ ଭଲ ତେବେ ନାଇ ଚିନି ଲୁଣ ପାଣି ସବୁ
ହଁ।
ଠୁନି ଟିକେ ଲୁଣ ପକେଇକି ଟିକେ ମାନେ ତମେ ମନେ ପକେଇ ପକେଇ ଟିକେ ଦବା ପଡିନି ଆଉ କଣ କରିବ? କାରଣ ବହୁତ ଯେମିତି ଗରମ ହୁଏ ସେମିତି ଶୀତ ବି ଏବେ ଏଇ ଇଏରେ ସବୁ ହଇରାଣ
ଆ ହଁ ବସତ
ସକାଳଟା ପରେ ଆଉ ବାହାରନ୍ତୁନି ତିନ ଦଟା ପରେ କଥା ଆଉ କରିବେନି ପରେ ହିଁ କରନ୍ତୁ କାରଣ ବହୁତ ଖରା ହଉଥିଲା ନା।
ହଁ ସେ ହଁ ଟିକ୍ଲାର କରିଥିଲା ଏବେ। ହଁ ହଁ ହ ହଉ ହଉ ଠିକ ବାଏ। ହଁ
କିଛି